ଯୋଉ ଖରାବେଳ କଥା ଆଇଁଷ ଫାଇଁଷ।
ହଁ ଆଇଁଷ ପାଣି ଟିକେ ହେଲେ ପାଟିକୁ ଟିକେ ଭଲ ଲାଗେ ଆଉ।
ତତେ ମାଛ ଭଲ ଲାଗେ ନା କୁକୁଡା ନା ଛେଳି।
ଛେଳି ତ ମୁଁ ଖାଉନି ଛାଡି ସାରିଲିଣି ଆଜିିକି ଦୁଇ ତିନି ବର୍ଷ ହବ ଆଉ ମୋର। ବେଶୀ ପ୍ରିୟ ହଉଛି। ପଖାଳକୁ ମାଛ ଭଜା ମତେ ମାଛ ତରକାରୀ ଭଲ ଲାଗେନି। ଆଉ ମାଛ ତରକାରୀକୁ ଯଦି ଟିକେ ସୋରିଷ ବାଟଣ ପୋସ୍ତ ଦେଇକି କଲେ ସେମିତି ଖାଏ। ନହେଲେ ମାଛ ଭଜା ପଖାଳ ସା ସିମ୍ପ ପୁରା ସାଧା ସିଧା। ଆଉ। ଚିଙ୍ଗୁଡିରେ ବଢିଆ ଲାଗେ ସବୁ ଚିଙ୍ଗୁଡିର ଅଛି। ଚିଙ୍ଗୁଡି ଛେଚା ଖାଏ ତାକୁ ଚିଙ୍ଗୁଡିକୁ ଭାଜିକି ରସୁଣ ଲଙ୍କା ଧନି ଧନିଆ ପତ୍ର ସୋରିଷ ତଲ ଦେଇକି ଗୋଟେ ଛେଚିଲ।
ଥରେ ତୁ ହଉଛୁ ଆମିଷ ବାଲା ତୁ ଆଇଁଷ ଖାଉଛୁ ଆଉ ମୁଁ ସାଧା ବାଲା ମୁଁ। ଖାଏନି ଯଦି ଚିଙ୍ଗୁଡିର ଆମେ ଯଦି ଦେଖିବା କି ଚିଙ୍ଗୁଡି ମୁଁ ଖାଉନି କିନ୍ତୁ ସେଇ। ଚିଙ୍ଗୁଡି ଭଳିଆ ଜିନିଷ ଯଦି ସାଧାରେ ଅଛି ସେଇଟା କଣ ହେଇପାରେ।
ଚିଙ୍ଗୁଡ଼ି ଭଳିଆ ଜିନିଷ ସାଧାରେ ବେସନ।
ବେସନ ନା ମୁଁ ଭାବୁଛି ଗୋଟେ ମିଳେନି ଯୋଉ କଦଳୀ ଭଣ୍ଡା।
ନା ନା ହବନି ହବନି ନା। ସେ ଟେଷ୍ଟ ଆସିବିନି ବାସ୍ ଚିଙ୍ଗୁଡି। ସରୁ ନୁହେଁ ଚିଙ୍ଗୁଡି ହଉଛି ମୋଟା ମୋଟା ଚିଙ୍ଗୁଡି ସାଇଜ ନେଇକି ଅଛି। ମୋଟା ମୋଟା ମିଡିଲ ସ
ସୁଖୁଆ ସରୁ ସରୁ କି।
ହଁ ଶୁଖୁଆ ସରୁ ସରୁ ଶୁଖୁଆ ଟା ସେଇଭଳିଆ ଲାଗିବ।
ଯୋଉ ମୁଁ କହୁଛିୁ ଯୋଉ କଦଳୀ ଭଣ୍ଡା ଭଳିଆ ଓକେ ମୋ ମୁଣ୍ଡରେ ଅଛି ଶୁଖ ଖୁଆ କିନ୍ତୁ ମୁଁ କହୁଛି ଚିଙ୍ଗୁଡି।
ନା ନା ନା ସେଇ ଚିଙ୍ଗ। ଚିଙ୍ଗୁଡି ଟା ମୋଟା ମୋଟା ଟିକେ ଆସେ ବଡ ବଡ ସାଇଜ ବି ଅଛି ଛୋଟ ଅଛ ବଡ ଅଛି ସବୁ। ତାପରେ ଚିଙ୍ଗୁଡିକୁ ଗୋଟେ। ଟେ ନଡ଼ିଆ ରସ ଦେଇକି କରାହୁଏ ସେଟା ବଢ଼ିଆ ଲାଗେ, ଖାଲି ସେମିତି ବଢ଼ିଆ ଲାଗେ। ଆଉ ତାପରେ ଚିଙ୍ଗୁଡି ଭଜା ଭଲ ଲାଗେ। ସୋରିଷ ମସଲା ଦେଇକି ଭଜା ହୁଏ, ଚିଙ୍ଗୁଡିର ଅନେକ ତରକାରୀ ଅଛି। ଆଉ ଘରେ ତ
କମ୍ ଭଲ ଲାଗେ ମାନେ ପିଆଜ ରସୁଣ ହଉ ପଛେ କିନ୍ତୁ ସାଧା।
ସାଧାରେ ପରା କହିଲି ଯେମିତି ମୋଟର ତର୍ କାରୀ, ବେସନ, ମଟର ତରକାରୀ। ଆଉ ବଡ ସୋଲା ବୁଟ ତରକାରୀ, ତାପରେ ମତେ ସବୁ ଭଲ ଲାଗେ ଡାଲ୍ ଡାଲମା ହଁଛୁ ଡାଲମାକୁ ଡାଲମା ସ ନ୍ତୁଳା ଛାଡିଦେଲେ ମୋତେ ଆଉ ସବୁ ଭଲ ଲାଗେ।
ସେ ଦିଇଟା ପରମ ଶତ୍ରୁ ଆଉ।
ହଁ ପରମ ଶତ୍ରୁ ଯାହା ହଉ ଭଗବାନ ଏତିକି ଦୟା କରିଛନ୍ତି ଯାହାକୁ ବାହାଘର ହବାକୁ ଯାଉଛି ସେ ବି ତାଙ୍କର ବି ପରମ ଶତ୍ରୁ ଡାଲମା ଶନ୍ତୁଳା।
ଭଗବାନ ଏଇଟା ହବାର ନଥିଲା।
ଏଇଟା ହେଇଛି ତ।
ଏଇଟା କାହିଁକି ହେଲା?
କାହିଁକି ହେଲା ମୁଁ ଜାଣିନି। ବଟ୍ ବହୁତ ଭଲ ହେଲା ମୁଁ ଯେବେ ଜାଣିଲି
ଥିଲେ ସେ ସୁଯୋଗରେ ଟିକେ ଖାଇଥାଆନ୍ତୁ।
ନାଇଁ ମୁଁ ଯେତେବେଳେ ଜାଣିଲି ଜିନ୍ଷ ମୁଁ ମାନେ ଭଗବାନଙ୍କୁ ଏତେ ଧନ୍ୟବାଦ ଦେଲି ଯେ ମାନେ କୋଉଠୁ କୋଉଁଯାଏ ଆଉ ମୁ ରହିପାରିବିନି। ତାପରେ ମୋ ଶଶୁର ଯିଏ ତାଙ୍କୁ ବି ଏତେ ଡାଲମା ଶନ୍ତୁଳା ପସନ୍ଦ ନୁହେଁ, ତାଙ୍କୁ ତାଙ୍କୁ ମୋଷ୍ଟଲି ମତେ ଯେମିତି ପରଟା ଆଳୁ ଭଜା ପସନ୍ଦ ସୋରିଶ ମସଲା ଦିଆ ପସନ୍ଦ ତାଙ୍କ୍
ସେଇଟା ଠିକ୍ ଅଛି ସେଇଟା ପସନ୍ଦ ଯୋଉଟା ସେଇଟା କିଛି ଖରାପ ନାହିଁ କିନ୍ତୁ ଏଇଟା ଯୋଉ ନା ପସନ୍ଦ ଥିଲା ଡାଲମା ସନ୍ତୁଳା ଏ ଟା ହବାର ଥିଲା ନାଁ, ଏଇଟା ଭୁଲ୍ ହେଇଗଲା ଆଉ।
ରେ ଅଧା ଟାଇମ୍ ଡାଲମା ସନ୍ତୁଳା ହୁଏ ହିଁ ନାଇଁ, ଟୋଟାଲ୍ ହୁଏ ହି ନାଇଁ।
ଏଇଟା ତ ମାନେ ତୋ ମୁଣ୍ଡରେ ଶିକା ଛିଣ୍ଡି
ଗ୍ଲେସ୍ ଯୋଉ ଯୋଉ କୁହନ୍ତିନି ଆସ୍ ଆର୍ଶୀବାଦ ଭଗବାନ ଯୋଉ ବାସ୍ ତ ଯାହା ହଉ ଭଗବାନ ଦେଇଛନ୍ତି ଯାହା। ଆଉ ତାପରେ
ତାପରେ ସେଇ ଦିଇଟା ଛାଡିଲେ ଆଉ ବାକି ଜିନିଷ ଯେମିତି ଏମିତି ଖାଏ ଖାଇନି ସେମିତି କିଛି ବାରେନି। ସେମିତି ଏଇ ଡାଲମା ସନ୍ତୁଳା ଅ ଭାରି କଷ୍ଟ ଦିଏ।
କିନ୍ତୁ ମୋର ପୁରା ଓଲ୍ଟା, ମୁଁ ତ ଜାଣିକି ଆଇଁଷ ଖାଏନି କିନ୍ତୁ ଡାଲମା ସନ୍ତୁଳା ମୋର ବହୁତ ପ୍ରିୟ। ସନ୍ତୁଳାଏ ତ ମାନେ ଏକ ନମ୍ବରରେ ରଖିବି ଆଉ ଦୁଇ ନମ୍ବର ଡାଲମାଟା ବହୁତ ଭଲ ଲାଗେ ପୁରା ଖଟା ଖଟା ସନ୍ତୁଳା ମତେ ଟମାଟର ଯଦି ଅଧିକ ପକେଇଥିବୁ ସେଟା ଟିକେ ଖଟା ଖଟା ଲାଗେ। ଆଉ ଭାରି ମାନେ ଭାତ କ'ଣ ରୁଟି ବି ଉଠିଯିବ।
ମତେ ଯେତେ ଭଲ କରିକି ଦିଅନ୍ତୁ ତା। ସେ ଶୁଣ ତାଲି ସନ୍ତୁଳା ହିଁ ସନ୍ତୁଳା। ବାସ ସନ୍ତୁଳା ବାସ। ସେଇ ଜିନିଷଟା। ଏଚେ ରୁଚେଇକି ନୁହେଁ ମୋ ମା ବଢିଆ, ବଢିଆ କରନ୍ତି କିନ୍ତୁ। ମେ ବି ଛୋଟ ବେଳୁ ନା ଗୋଟେ ମାଇଣ୍ଡି ରେ ରହିଯାଇଛି ଯେ ଡାଲମା, ସନ୍ତୁଳା। ହେୟାର ନାଇଁ।
ସେ କିଏ ପସେଇଲା ତୋ ମୁଣ୍ଡରେ ଏ ସବୁ ପ୍ରକାର କାରନାମା।
ଜାଣିନି ଜାନି ମୋର ତ ମନେ ଅଛି ପିଲା ବେଳେ। ମା କ'ଣ କରିବେ ଖାଇବାକୁ ଦେବେ ମୁଁ କହିବି ଡାଲମା ହେଇଛି ମୁଁ ଖାଇବିନି ଏବେ ଯେମିତି ରାଗିକି ଶୋଇପଡେ ସେମିତି ଶୋଇ। ପଡେ ଖାଇ ନଥାଏ ବାପା ଯେମିତି କ'ଣ ଯାଇଥିବେ ରାତିରେ ଖାଇଲା ବେଳକୁ ଆସେ।
ଉଁ ଗୋଟେ ହାତ ଦିଟା ଗାଲରେ ପଡିଥାନ୍ତା ଠିକ୍ ଖାଇଥାନ୍ତେ।
ପଡିଛି ବହୁତୁ ମାଡ ଖାଇଛି ବହୁତୁ ମାଡ ଖାଇଛି କୋଉଟା, କୋଉଟାରେ ନ ମାଡ ଖାଇ। ଖାଇଛି କୋ ପା ପାଠ ପଢା ପାଇଁ କେବେ ମାଡ ଖାଇନି। କେବେ ପାଠ ପଢା ପାଇଁ ବାଡେଇ ନାହାନ୍ତି କୌଣସି ଅଲଗା କୌଣସି ଜିନିଷ। ପାଠ ପାଇଁ ମାଡ଼ ଖାଇନି ଏଇ ଖାଇବା ପାଇଁ ବହୁତୁ ମାଡ଼ ଖାଇଛି ବହୁତୁ। ତ ବାପା, ବାପା ରାତିରେ ଆସିବେ ନା। ସେ ଜିନିଷ ଗୋଟେ, ଗୋଟେ ଥାଏ ହୁଏ ହି ନାଇଁ ମୁଁ। ମୁଁ କହୁଛି ମୋର ଏତେ ବର୍ଷ ହେଇଗଲା ହେଇପାରିଲା ନାହିଁ।
ତୋତେ ଯେମିତି ଡାଲମା ଭଲ ଲାଗେ ନା ମତେ ସେମିତି ପରିବା ଯଦି କହିବୁ ମତେ ପରିବା ଉପରେ। ନା ଖାଇବି ଦେଲେ ଖାଇବି ସେମିତି କିଛି ନାଇଁ, ନାଇଁ ଘାଣ୍ଟ ଭଲ ଲାଗେନି।
ସେ କ'ଣ ହଁ ଘାଣ୍ଟ ସେ ଯୋଉଁ ପୁରା ସବୁ ପଡିକି ହେଇଥିବ ଭଲ ଲାଗେ। ଘାଣ୍ଟ ତ ବର୍ଷକୁ ଥରେ ଖିଆ ହୁଏ।
ନାଇଁ ଯୋଉ, ଯୋଉ ମାନେ ପସନ୍ଦ ନୁହେ ନା ପସନ୍ଦରେ ଯଦି କହିବ କିଏ ମାନେ। କଣ ପସନ୍ଦ ନୁ ହଁ ମତେ। ତୋ ସାରୁ ଜମା ଭଲ ଲାଗେ ନା ଲାଉ। ଚଳିବ ମତେ, ମତେ ସାରୁ ବଡ ଆଳୁ ଆଉ ଯୋଉ ପୋଟଳ।
ଛାଡ ପୋଟଳ ଟାମୁଁ କିଛି କହିବିନି ଫିରିବି ମୁଁ ଖାଇଲିଣି ଏବେ ଟିକେ, ଟିକେ।
ନା ମତେ ପୋଟଳ ଖାଉ ଖାଇଦେବି କିନ୍ତୁ ମାନେ କ'ଣ କହିଲୁ ମାନେ ହଁ। ହଁ ସେଇ, ସେଇ, ସେଇ ଭଳିଆ।
ଇଏ ତ ହେଇଗଲା ଘର ଖାଦ୍ୟ ବାହାର ଖାଦ୍ୟ ଉପରେ ଟିକେ କୁହ।
ମାନେ ଘର ଖାଦ୍ୟରେ ତ ବାହାର ପଖାଳ। ପଖାଳ ହଉଛି ମାନେ ପ୍ରଥମ। ଖରା ବେଳେ ପଖାଳ ନହେଲେ ନ ଉଠେ ଖାସ କରି ଏ ଖରା ଦିନେ ପଖାଳ। ପଖାଳରେ ଟିକେ ଦହି ପକେଇ ଦବ ଆ।
ଆରେ ଆଜି କ'ଣ ଖାଇଛୁ।
ଆଜି ଖାଇଛି ପଖାଳ ଶୁକ୍ରବାର ଥିଲା। ତ ପଖାଳରେ ଟିକେ ଦହି ତା ସହିତ ଟିକେ ଛୁଙ୍କ ପଡିଲା ଯେମିତି କହିଥିଲୁ ସେ ଯୋଉ ଭୂଷଙ୍ଗପତ୍ର। ଶୁଖିଲା ଲଙ୍କାର ଛୁଙ୍କ। ପଡିଗଲା ଆଉ ଭାଗ୍ୟକୁ ଆଜି ପୋଟଳ ଭଜା ଖାଇଛି ହେଲା। କିଛି ହେଇନଥିଲା ବେଶୀ କିଛି ପୋଟଳ ଭଜା। ତାପରେ ଘରେ ଛାତ ଉପରେ ହେଇଥିଲା କଖାରୁ ଫୁଲ। ତ ତାକୁ ସାରିବା ଉଦ୍ଦେଶ୍ୟ। ନିଜରେ ତା ଭଜା ସେଇ ଦିଟା ଆଉ। ବେଶୀ କିଛି କଲୁନି ଜାଣିଚୁ ତ କୋଉ ପରିସ୍ଥିତିରେ ଗତି କରୁଛୁ।
ହଁ ନାଇଁ ନାଇଁ ଏଇ ଜିନିଷରେ ଆଉ ମଉସା ଆସିଲେଣି ନା ଅଛନ୍ତି?
ଅଛନ୍ତି ମାଉସୀ ବାହାରିବାର ପ୍ର ନା ପ୍ରସ୍ତୁତି କରୁଛନ୍ତି। ମୋର ବି ଯିବାର ଥିଲା ପ୍ରସ୍ତୁତି ହେଲା। କିନ୍ତୁ କିଛି କଥା ହେଇକି ସେଇଟା କହିଲେ କି ନାଇଁ ଭାଇ ଭଉଣୀ ଘରେ ଥାଆନ୍ତୁ କିଛି ହେଲେ ଆସିବେ। ସାନ ଭାଇ। କେଲା ବି ତାନ୍ ମୋ ଭାଇର ଆଚୁ କଣ କି ପରୀକ୍ଷା ଆର ସପ୍ତାହରେ। ହେଲା ସିମ୍ ମା ମାନେ ପୁରା ମ୍ ଇଏ ପରୀକ୍ଷା ଟା ତ ସେଥିପାଇଁ କି ହଁ ସେଥିପାଇଁ ସେ କହିଲେ ହବ କି ନାଇଁ କିଛି ଠିକ ନାହିଁ। କହୁଥିଲେ କି ଅଟୋ କରିକି ପଳେଇ ଆସ ହେଲେ ଅଟୋ କରିକି ଯିବାଟେ କିଛି ନାଇଁ ପୁଣି ଫେରିକିଆ। ଲାଭ କିଛି ନାହିଁ ଯଦି ହେଲା ସେଇଟା ତ ନିହାତି ଯିବ ସେ
ଆଉ ଯଦି ହେଲା ତୁମେ ଭାଇ ଭଉଣୀ କଣ ରାତିଆ ଏକୁଟିଆ ଯାଇପାରିବ?
ସେଇଟା କଥା ହବା ଅଛି ଏବେଠୁ ଆଉ ଭାବିନୁ କିନ୍ତୁ ଯିବୁ ତ ନିଶ୍ଚ ଆସିକି ହିଁ ଯିବୁ ରାତିଆ ନଗଲେ କଣ କରିବା ଦେଖିବା ଆଉ ସେ ସେ କଥା କିଛି ଭାବିନୁ। ହଁ ଏବେ କିନ୍ତୁ ମ୍ ମା ବାହାରିଚି ଆଉ ବାବା ଅଛନ୍ତି ସେଠି ହେଲା। ସେଠୁ
ଆଉ ମାଉସୀ କା ସାଙ୍ଗ ଯିବେ?
ଭାଇ ନେଇକି ଛାଡିଦବ ଅଧା ବାଟରେ ଏବେ ସେ ଟୋ ବାବା ଆସିକି ଅଧା ବାଟରୁ ନେବେ ବୋଲି ଏତିକି ଏପର୍ଯ୍ୟନ୍ତ ହେଇଚି କଥା ଏପର୍ଯ୍ୟନ୍ତ ହେଇଚି। ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରୀ କଥା ହେଇନାହିଁ କାରଣ ୟେ ଗୋଟେ ଗୋଟେ ଗୋଟେ ସ ମାନେ ସ୍ କହନ୍ତି ଯୋଉ ସମୟରେ ଅଁ ବାସ ବାସ ତ କଣ ହବ କଣ ନାଇଁ ଏଇଆ ଏପର୍ଯ୍ୟନ୍ତକର କାର୍ଯ୍ୟକ୍ରମ କିନ୍ତୁ ହୁଁ ଫଳବର୍ତ୍ତୀ ହେଇନି ଏପର୍ଯ୍ୟନ୍ତ କିଛି। ହେଲେ ଜାଣିବୁ ଜେ ହେଲା।
ଆଉ କଣ ଆଉ ତୁ ମାଉସୀ କଣ ଆଜି ରାତିରେ ରହିବେ? ଯଦି ଗଲେ
ହଁ ସେଇ ସେଇ କାର୍ଯ୍ୟକ୍ରମ ଅଛି କି ସେମାନେ ଦି ଜଣ ରହିବେ ଆଉ ସକାଳୁ ଦେଖିକି ଅବସ୍ଥା ବାହାରିବେ ଆମେ ଏଇଠି ଥିବୁ ହେଲା।
ହଁ କାଲି ତ ମୋଉସାଙ୍କର କାର୍ଯ୍ୟାଳୟ ଥିବ?
ଅଛି ତ ଆଜି ବି ଥିଲା। ଆଜି ବି ଥିଲା କାଲି ବି ଅଛି। କହନା ଏଇ ଜିନିଷ ପାଇଁ ମାନେ ଭାରି ଚିଡି ଲାଗୁଚି ଆଉ କିଛି ନାହିଁ। କଣ କରିବି କଣ ନାଇଁ ତାପରେ ସେ ଠି ସବ ମାନେ ବାବାର ମେନ୍ ହଉଚି କି ସେଠି ସମସ୍ତେ ଅଛନ୍ତି ଆମେ ନାଉ ଏଇଆ ଆଉ। ତ
ସେଟା ଗାଁ ଗହଳି ଜାଗା ନ ରହିଲେ ଲୋକମାନେ କହୁଥିବେ ଥୁଣ୍ଟା ଦଉଥିବେ ତ ଟିକେ ସମ୍ମାନଉପୁରୁକୁ ଆସି ଯାଉଥିବ।
ସେଇ ତ ସେ ସେଇ ସେଇ ଇଏରେ ତମ ସବୁ ଅଛନ୍ତି ନା ସେଠି ଆସିଗଲେଣି ସେମିତି ମାମା ତ କହୁଚି ଯିବ ଦେଖା ଯାଉ କଣ ହଉଚି।
ଓହୋ ନାଇଁ ଦେଖେ ମୋର ଯଦି ଦେହ ଟା ଟିକେ କାଲିକି ବାଘ ଥିବ ଆଉ ତମର କିଛି ନ ହେଇଥିବ ମନ୍ଦିର ଟିକେ ଗଲେ ହୁଅନ୍ତା କି?
ତାଲି କଥା ସାଙ୍ଗ କିଛି କହିହବନି କାରଣ ଏଇ ଯୋଉ ସିତ୍ ମାନେ ପରିସ୍ଥିତି ଚାଲିଛି,
ହଁ,
ଯ କିଛି ନ ହେଇଥିବ ବି ମୁଁ କିଛି ମାନେ କହିପାରୁନି କାରଣ ଯଦି ସେ ସେମାନେ କାଲି ନ ଆସିଥିବେ ହଁ ମୁଁ ପୂଜା ବି କରିବି ଆଉ ଯଦି ବାବା, କାଲି ବାହାରିଲେ କାର୍ଯ୍ୟାଳୟକୁ ସେଥିପାଇଁ କିି ମୋତେ ଭାତ ଡାଲି ତ କରିକି ରଖିବାର ଅଛି ଯାହା ବିି ହେଇଯାଉ, ଆଉ ଲଗେଇ ଖାଇବା, ତ ଭାତ ଆଉ ଖାଇକି ଯିବେ ନା ସିଏ ତ ନବା କଥା ପଛ କ ଥା ଅଛି ଭାତ ଡାଲିଟା ଆଗ କରିବି, ତାପରେ ଯଦି ସେ ପୁରା ସିଓରିଟି ହେଇଗଲେ କି ହଁ ଯିବେ ଦେନ୍ କିଛି ବି ମିସଚର୍ ହଉ, କିମ୍ବା କିଛି ଭଜା ଭଜି ହଉ କାଟି କଟି ଦେଲି ସେ ଉଁ ଅଲଗା କଥା କିନ୍ତୁ ଆଗ ଭାତ୍ ତ ଡାଲି ଟା ନିହାତି ଦରକାର,
ସକାଳୁ ସକାଳେ କଥା ହେଇ ସେଇ ଅନୁସାରେ ଭାତ ପାଣି ବସେଇ ଦବୁ ଆଉ,
ତାହେଲେ ଏକୁଟିଆ ହେଲେ ବି ସକାଳ ସାତଟା ଛଅଟାରୁ ଉଠିବାକୁ ପଡ଼ିବ ଘର ଭଳା,
ସକାଳ ଛଅ ଆରାମସେ ଉଠିବି ମତେ ଫୁଲ ବି ଆଣିବାର ଅଛି ଓଳେଇବାର, ସବୁ ମତେ ହିଁ କରିବାର ଅଛ ତାପରେ ତା ପରୀକ୍ଷା ବି ମୁଁ ବି ଚାହୁଁନି ସେ କିଛି,
ସେ ଘର ତୁ ବାହାରଇକି ବି ଶଶୁଘ ସିଏ ଆଉ କଣ କଥା ତା କହିଲୁ,
ନାଇଁ ତାର ବି ପରୀକ୍ଷା ବି ଉଁ ହଁ ସିଏ କରିଥାନ୍ତତା ମାନେ ଏତେ ସାହାଯ୍ୟ କରୁ, ଟୁକୁରା ଟୁକୁରୀ ଯେମିତି କିି ମୁଁ କହିଥାନ୍ତି କି ଏଇଟା ଉଠେଇ ଦେ ସେଟା ଉଠେଇଦେ ତ ସେ-ସେ ହଁ କିନ୍ତୁ ସାର୍ ପରୀକ୍ଷା ଅଛି ମୁଁ ତାକୁ କିଛି ଆଉ ପରିସାନ କରିବା ବି ଚାହୁଁନି କି ସେ ତାର ପଢୁ ଭଲସେ ପଢୁ କାରଣ ଯଦି କିଛି ହେଲା ସେଠି ଗଲା ମାନେ ତାର, ପାଠ ପଢ଼ା ଟା ପୁରା ଯିବ,
ଯିବ ନା ମୁଁ ଆମେ ଯୋଉ କଷ୍ଟ ଦେଇ ଗତି କରୁଛେ ତାକୁ କାହିଁ ସେଇ ଜିନିଷ ଗତ୍
ସେଇ ପା ସେଇ ପା ସେଇ ପା ଏମିତି ହେଇକି ଚାଲୁଛି,
ବୋ ଠାକୁର କୁ ଗାଧୁଆ,
କହନି ମାମା ପୁଣି କହିଛି ଯଦି ମାନେ ଉଁ, କାରଣ କିଛି ସମ୍ଭାବନା କିଛି କହି ହଉନି କଣ ହବ କଣ ନାହିଁ କିନ୍ତୁ, ତୁ ସେଠୁ କହିଛି କି ତୁ ଫୁଲ ଯେତେଳେ ତୋଳଆକୁ ଯିବ ସକାଳୁ, ମାନେ ସକାଳ ଟା ଟିକେ ମାନେ ପାଗ ଟା କୋହଲା ରହୁନି କି, ତ ତା ସହିତ ପାଣି ବି ଦେଇଦବ ଗଛ ଟେ,
ହଉ ଆଜି ହେଲେ ଯୋଉ ଗରମ ଅଛି ଏବେ ତ ଲାଗୁଛି ମୌସୁମୀ ଆସିଯିବ ବୋତେ କାହିଁକି ନା ଆଜି ଦେ, ଏତେ ଗରମ୍ ଲାଗ୍
ଆଜି ଦିନ ସାରା ଦେଖିଛୁ, ଭାଇ ପାଗ ମାନେ ଛାଇ କରିଛି ଖରାର, ଖ ବି ନାଇଁ କିନ୍ତୁ ଗୁଳୁ ଗୁଳି ଟା ଚାଲଛି,
ମୁୁଳୁମୁଳି ମୁଁ କହୁଛି ମତେ ଏତେ ବି ଲାଗୁନି ମତ ଏ ବିନା ଏ ମତେ ବୋଧେ,
ଆଉ ଗୋଟେ କଥା କହିବି ତୁ ହସିବୁ କଁ କହିଲୁ କାଲି ରାତ୍ ତିରା ଆମେ ଯୋଉ କହୁନଥିଲୁ ଭୋଜି ହେଇଥିଲା ଯାଇଥିଲୁ କରିଥିଲେ କଁ କହିଲୁ, ପୁରୀ ଆଉ ବୁଟ ବେସନ ତରକାରୀ ଟାଇପ୍ ର ହେଲା, ଡାଲମା ନୁହଁ କିନ୍ତୁ ବୁଟ ବେସନ କଖାରୁ କରଡିକି, ଉଁ ତରକାରୀ ଟା ହେଇଥିଲା ହେଲା ଆଉ ଖିରି-ଖିରି ଟା କିନ୍ତୁ ମାନେ ପୁରା ଅଲ୍, ଅଲଗା ପ୍ରକାରର ହେଇଥିଲା ହଁ ପୁରା ଅଲଗା ପ୍ରକାରର ହେଇଥିଲା ଥିଲା ହେ,